ହାଲୋ।
ହାଲୋ। ହାଲୋ।
ହୁଁ
ଆଜ୍ଞା ନମସ୍କାର।
ନମସ୍କାର।
ଆଉ କଣ କରୁଛନ୍ତି?
ହୁଁ।
କଣ କରୁଛନ୍ତି?
ସେଇଟା ଏମିତି କହିଁ ହଉଛି? ମାନେ ଶୁଣା ହଉଛି ମାନେ କେମିତି କହିଲୁ, ସ୍ପିକର ଅନ୍ କଲେ ଯେମିତି ଶୁଣା ହୁଏନି?
ଡାବଲ ସ୍ପୀକରା।
ସେମିତି।
ଡବଲ ସ୍ପିକର ଶୁଭୁଛି? ହାଲୋ।
ହାଲୋ।
ଆଜ୍ଞା।
ହାଲୋ।
ଆଜ୍ଞା।
ଏବେ ଠିକ୍ ହେଲା।
ଆଜ୍ଞା।
ଆଜ୍ଞା କାଇଁ କହୁଛ?
ଆଉ କଣ କହିବି?
ମାନେ କେମିତି କହିଲେ ସ୍ପିକର ଅନ୍ କଲେ ଯେମିତି ଶୁଣା ହୁଏନି
ଆଜ୍ଞା।
ସେମିତି।
ଆଜ୍ଞା।
କାମ କରୁନି ବୋଧେ ଆଉ।
କେ ଜାଣି। ଆଉ କଣ କରୁଛନ୍ତି?
ଏଇ ଶୋଇଛି, ଗୋଟେ ୱାର୍ଡ କହିବି ସେଟା ସନ୍ଧି ବିଚ୍ଛେଦ କରିବ ହେଲା।
ଆଜ୍ଞା।
ତୁମ ନାଁ ଆକାଶ ନା?
ଆଜ୍ଞା।
ସେଇଟା ସନ୍ଧି ବିଛେଦ କଲ।
ମୋ ନାଁଟାକୁ କରିବି?
ହୁଁ।
ଆଉ କିଛି ନା ନଥିଲା?
ହଉ ଆଉ ଗୋଟେ କହୁଛି।
ସେଇଥିରେ କଣ ନିହାତି ଏରା ମାନେ କରିବା ନିହାତି କରିବା ଦରକାର?
ହଁ।
ବିଦ୍ୟାଳୁ ପାଠରେ କେମତି ହୁଅନ୍ତା।
ଠ ନା ଏଟା ପାଠ ନୁହଁ ତ?
ଆଉ କଣ?
ଏଟା ହେ ଏଟା ପାଠ ନା ଏଟା ଗୋଟେ ଇଏ। ହଉ ଛାଡ। ତମେ କଣ କରୁଚ?
କଣ କହିଲ?
ତମେ କଣ ପଚାର?
ମୁଁ ପଚାରିବି?
ହୁଁ।
ଆଉ ସବୁ ଘରେ ଆପଣଙ୍କର କିଏ କିଏ ଅଛନ୍ତି?
ଘରେ କେହିନାହାନ୍ତି ମୁଁ ଏକାଅଛି।
ନା ନା ମୁଁ ଆପଣଙ୍କ ରୁମ୍ କଥା କହୁନି ମାନେ ଆପଣଙ୍କ ପରିବାରରେ କିଏ କିଏ ଅଛନ୍ତି?
ଓ ହୋ ମୁଁ ମୋ ମା ବାପା ସାନ ଭଉଣୀ ଆଉ ହମ୍ ଆଉ ବଡ ବାପା ବଡ ମା ଦି ଜଣ ଭାଇ।
ଆଛା ତମ ବଡ ଭାଇ କି ଏଜ କେତେ ହବ?
ଏଜ୍ ଟ୍ୱଣ୍ଟି ଏଇଟ୍।
ଆଉ ସାନ ଭାଇକି?
ସାନା ଭାଇ ଟ୍ୱଣ୍ଟି ସିକ୍ସି। ଟ୍ୱେଣ୍ଟି ଫାଇଭ୍। ଟେଣ୍ଟି ସିକ୍ସି ହେବ। ମତେ ମତେ ମତେ ମତେ ଟୁଣ୍ଟି।
ଟୁଣ୍ଟୀ ଡେଟ୍ ଅଫ ବାର୍ଥ କେତେ କି?
ହଁ।
ଡେଟ୍ ଅଫ୍ ବାର୍ଥ?
ସେଇଟା ଏଠି କହିବିନି।
ଆଉ ଆପଣଙ୍କ ଝିଅ ଆପଣଙ୍କ ଝିଅ କହିଲି ଆପଣ
ହୁଁ ଆମ ଝିଅର ହଉଛି କେତେ ବର୍ଷ ତାର? ଏଇଟା କେତେ ଦୁଇ ହଜାର ଛବିଶ ନା?
ହଁ।
ଛବିଶ ରୁ ଦଶ ଗଲା କେତେ ଷୋହଳ।
ଷୋହଳ ତାକୁ।
ହଁ।
ଆଉ ମୁଁ ଶୁଣୁଥିଲି ଯୋଉ ଆଜ୍ଞା
ମତେ କେତେ?
କୋଡିଏ।
ତମର?
ଏକୋଇଶି।
ଦୁଇହଜାର ଚାରି?
ନାଇ ଏକୋଇସି ପାଞ୍ଚ।
ତାହେଲେ ମୋର ବି ଏକୋଇସି।
ସେମ୍ ସେମ୍।
କୋଉ ମାସ?
ନଭେମ୍ବର।
ହୁଁ।
ନଭେମ୍ବର।
ସତ?
ନାଇଁ।
ଆଉ
ହ ବା
ହଁ
ଫେବୃଆରୀ
ଫେବୃଆରୀ
କୁହନ୍ତିନି ଏଥିରେ କହୁଛ ପୁଣି ପଚାରୁଛ
ହଉ ହଉ ଆରେ ମୁଁ ମଜାକରେ କହିଲି ଏଇଟା ତମେ ସତ ଭାବିଲ
ହ
ହୁଁ
ଭାବୁଛ ନା ମୁଁ ସିରିି ଆସି କହୁଥିବି ବୋଲି ତମକୁ ଖାଲି ଏକା ମଜାକ ଆସେ ମତେ ଆସେନି ଆଁ
ହଉ କରୁନ କର
କଁ କରିବି
ମଜାକ୍
ଏତେ ରାତିରେ
ହଁ ରାତି ଦିନ କଣ ମଜାକରେ
ହସା ହସି କରିବ ସେଠୁ ତମ ଘର ଲୋକ ମତେ
ନା ନା କିଛି କହିବେନି
ଆଉ ଆର ରୁଟିନ େ କହିଲା କଣ କେମତି କରୁଛ ଦିନକ ତମେ
ଦିନ ଯାକ ବହୁତ ବ୍ୟସ୍ତ ଜ ବ୍ୟସ୍ତ ଭିତରେ ଆଜି ଯାଇଛି
ଆଜିଟାକୁ ଛାଡିଦିଅ
ଆଉ କାଲି କଣ
ରବିବାର ରବିବାର ରୁଟିନ୍ ଟା ମତେ କୁହ
ରବିବାର କୋଉ ଦିନ ଗଲା?
ଏଇ ଯୋଉ ରବିବାର ଗଲା
ଓହୋ ସେଦିନ କଣ କରିଥିଲି ମୁଁ
ନାଇଁ ନାଇଁ ରବିବାର ମାନେ କଣ କର?
ସେମିତି ଘରେ ରହିଲେ ମୋର କିଛି ବାର ମନେ ରୁହେନି ମୁଁ ତ ମାନେ କଲେଜ ମାନେ ଯେତେବେଳେ ଥିଲା ସେତେବେଳେ ମୋର ବାର ଠିକ୍ ମନେ ରହୁଥିଲା ଘରେ କଣ ଘରେ ତ ସବୁବେଳେ
ଘରେ ପଡିକି ରହିଲ ଆଉ
ହଁ
ହୁଁ
କିଛି ଜାଣିବିନି ସବୁଦିନ ବି ଯେମିତି କଟେ ସେଟା ବି ସେମିତି କଟେ ବା ସେଦିନ ଟିକେ ସମସ୍ତେ ଘରେ ଥାନ୍ତି ହଁ ସେଦିନ ସମସ୍ତଙ୍କ ଛୁଟି ଥାଏ ସବୁ
ହୁଁ
ଘରେ ଥାଆନ୍ତି ଆଉ ସେଇଦିନ ଅଧିକ ମାନେ କାମ ଥାଏ ଘରେ ଡ୍ରେସ ସଫା ହୁଏ ବହୁତ ସାରା
ଆଛା
ହୁଁ
ହଉ ଆଉ ତମ ଘରେ କହୁନାହାଁନ୍ତି ମ୍ୟାରେଜ ଫ୍ୟାରେଜ କରିବାକୁ ତମର?
ଉଁ ନାଁ।
କହିନାହାନ୍ତି କେବେ ଭଲ ପୁଅଟେ ଆସିଛି ପସ୍ତାବ ଇଏ ସିଏ। ପ୍ରସ୍ତାବ ଧରିକି ଆସିଛି ନା ନାଇଁ ତମପେଇଁ?
ନା ମୁଁ ଛୋଟ ପିଲା ଟା।
କଣ ପିଲା ଏଇ ପନ୍ଦର ବର୍ଷରୁ ବାହାହେଇ ପଡୁଛନ୍ତି।
ନା ନା ସେଟା ବାଲ୍ୟ ବିବାହରେ ଯାଏ ସେଟା ଏବେ ନିଶେଧ।
ତଥାପି ଲୋକ କରଦଉଛନ୍ତି ଜାଣିଛ ନା?
ଥାଉ ଚୁପ୍।
ଆରେ ଆମେ ରାଜନୀତି ବିଷୟରେ କଥା ହଉଛେ।
ନା।
ଆଉ ଶୁଣିଲ ଏବେ ଯୋଉ କହୁଛନ୍ତି ଜାଣିଛ
କଣ କଣ?
ପୃଥିବୀ ଜଉ ଧ୍ବଂସ ହବ।
ହଁ।
ମରିଯିବା ତାହାଲେ ଆମେ?
କେବେ ମୁଁ କହିଥିଲି ଦୁଇ ହଜାର ଛବିଶରେହବ କାଇଁ ହେଲାନି ତ। ମୁଁ ଭାବିଥିଲି ଆମ ଲାଷ୍ଟ ସେମିଷ୍ଟାର ପୂର୍ବରୁ ହେଇଯିବ କି ଆଉ ପାଠ ପଢିବ କିଛି ହେଲାନି।
ଇଏ ଇଏ ଶଳା ଏଭଳିଆ ପାଠ ପଢ଼ିବା ଚିନ୍ତା ଆଁ।
କିଛି ହେଲାନି। ମୁଁ ଅନେଇଛି କୋଉ ଦିନ ହବ।
ଭଲରେ ପଚାର ସମସ୍ତଙ୍କୁ। ସମସ୍ତେ ବୈଜ୍ଞାନିକ ମାନଙ୍କୁ ପଚାର କୁହ କେବେ କଣ ହବ ଏଇ ଅନୁସାରେ ମୋ ଚିକେନ କାଟି
ତମେ ତମେ ବି ଶୁଣିଥିଲ ନା ଦୁଇ ହଜାର ଛବିଶରେ ହବ ବୋଲି ପୃଥିବୀ ଧ୍ୱଂସ।
ମୁଁ କାଇ ଦିଇ ହଜାର ଛବିଶ ରେ ଶୁଣିଲି କିନ୍ତୁ ଧ୍ୱଂସ ହବ ବୋଲି ଶୁଣିଛି।
ନା ପୁରା ଭାଇରାଲ ଥିଲା ପା।
ସେଇ ପାଖେରେ। ତମେ ଆଉ ପୃଥିବୀ ପାଖରେ ଗୋଟେ ଗଲା ଗୋଟେ ଅଗ୍ନି ପିଣ୍ଡ ଜାଣିଛ ନା ନାଇଁ?
କି କେତେ ତ ଯାଉଛନ୍ତି କିଏ ଏତେ ଯାଣୁଚି ମୋ ପାଖରେ ତ କେତେବେଳେ ଅଗ୍ନିପିଣ୍ଡ ପଳଉଛି ମୁଁ ଜାଣିପାରୁନି।
ହୁଁ ହୁଁ ହୁଁ ହୁଁଁ।
ପୃଥିବୀ ପାଖରୁ କେତେବେଳେ ଗଲା ମୁଁ କେମିତି ଜାଣିବି? ନିଜ ଲାଇଫରେ ଦୁନିଆ ଅଗ୍ନିପିଣ୍ଡ ଯାଉଛି।
ହଁ କି।
ହୁଁ ଆମେ ଯଦି ମଣିଷ ହେଇକି ବି ତାକୁ ସାମ୍ନା କରି ପାରୁଛନ୍ତି, ତାହେଲେ ପୃଥିବୀ ସାମ୍ନା କରୁଛି। ତ ଡରିବାରେ କଣ ଅଛି ଯେବେ ହବା କଥା ହବ ସମସ୍ତେ। ମରିବା ସାଙ୍ଗ ହେଇକି ମ ନୁହେଁ ଏଞ୍ଜୋଅୟ୍ କରି କରି ମରିବା ଏକା ମରିଲେ ସିନା ବାଧିବ।
ହୁଁ।
ସେଇଟା ତ ଅଲଗା ପ୍ରକାର ମଜା ନା କଣ।
ଆଉ କଣ?
ମୁଁ ଭାସି
ଦେଖୁଥିବୁ ସିଏ ମରିଥିବ। ଦେଖ ସେଇତ ତମେ ମତେ ଦେଖୁଥିବ ମୁଁ ତମକୁ ଆସିବି ।
ହୁଁ।
ତମେ ବୁଡିକି ମରୁଥିବ ମୁ ବୁଡିକି ମରୁଥିବି ନୁହଁ।
ହୁଁ ସରିଗଲା ଆମ ରୋଲ ଖତମ ଏ ଦୁନିଆରେ ବାସ ଚାଲ।
ଚାଲ ଆଉଥରେ ପୁଣି ପୁନର୍ଜନ୍ମ ଯଦି ଦେବେ ଦେବେ ନହେଲେ ନାଇଁ ଆଉ।
ଦେବେ ଦେବେ ନହଲେ ନାଇଁ କିଛି ନାଇଁ। କିଛି ନାଇଁ ଜୀବନଟାର ମାନେ କିଛି ନାଇଁ।
ତ ମୁଁ ଯଦି ତମେ ଯଦି ପୁନର୍ଜନ୍ମରେ କହିବେ କୋଉ ଘରେ ଜନ୍ମ ହବ ତମେ ଡିଆ ଘରେ ଜନ୍ମ ନବ।
ହୁଁ ମଣିଷ ଜନ୍ମ ତ ନେବେନି।
ହବନି।
ନା।
ଆଉ ତାହେଲେ ଆଉ କୁହନି।
ମଣିଷ ଜନ୍ମ ଛାଡିକି।
ଆଉ ତାହେଲେ କି ଜନ୍ମ ନବ।
ଆଉ ଯାହା ଦେଲେ ଚଳିବ ମଣିଷ ଜନ୍ମ ଆଉ
କୁକୁର।
ଭଲ କୁକୁର ହେଇ ବୁଲିଅ।
ସେଇ ବିଲୁଆ ତି କଣ ହବ।
ହୁଁ।
କୁକୁର ହେଇ ବୁଲିକି
ତା ଟା।
ଟା ଟା।